ହାଲୋ।
ହଁ।
କଣ କରୁଥିଲୁ?
ବଶିଥିଲି ଆଉ ତୁ?
ତୁ।
ମୁଁ ବି ବସିଥିଲି ଏଇନା ଖାଇକି ଆସିଥିଲି ଆଉ ତମ ଘରେ କଣ କରୁଛନ୍ତି ସମସ୍ତେ?
ଘରେ ମାମା ବାଵା ଶୋଇଲେଣି ଆଉ ଏମିତି ତ ଆଲୋ ରଜ ରୁ ଏଥରକ ଯିବୁନି କି ରଜକୁ ବୁଲି ତମ ଗାଁରେ କେମିତି କରୁଛନ୍ତି ରଜ?
ହଁ ଏଥର ବହୁତ ଭଲ ସେ କରୁଛନ୍ତି ଯିବା ସମସ୍ତେ।
ଆମର ତ ଏକ୍ଜାମ ଅଛି ଯଦି ଏକଜାମ ସରିଲା ରଜକୁ ବୁଲିଯିବା ଆଉ।
ହଉ ଦେଖେ ଆଉ ଆସିବୁ ଆଉ ହଁ ମୋର ବି ଅଛି।
ହଁ। ର ଜରେ ଡ୍ରେସ କରି ସାରି ଅର୍ର କରିବୁ ମାନେ ଅନଲାଇନ ଅର୍ଡର କରିବୁ ନା ଯାଇକି କିଣିକି ଆଣିବୁ?
ନା ନା ଯିବି ବାପାଙ୍କ ସହିତ ଦୋକାନରୁ କିଣିକି ଆଣିବି। ଆଉ ତୋର?
ମୁଁ ମୁଁ ବି ସେଇଆା ଭାବୁଛି ନହେଲେ ଯାଇକି ଆଣିବି କିଣିକି ଆଉ।
କଣ ଆଣିବ? ଭାବିଛୁ।
ଭାବିଛି ସେଇ କୁର୍ତି ଆଣିବି ନହେଲେ କିଛି ଲମ୍ବା ଡ୍ରେସ ଆଣିବି ଆଉ ତୋର?
ମୁଁ ଭାବି କୁର୍ତ୍ତିୀ ଆଣିବି ଆଉ ଶାଢୀ ପିନ୍ଧିବ ଏଇ ବର୍ଷ ହେଲା?
ହଁ ଶାଢୀ ଟା ବି ଭଲ ଲାଗିବ ଇଏ କୁ ସଂକ୍ରାନ୍ତି ବି ଅଛି ମଝିରେରେ ସେ ସଂକ୍ରାନ୍ତିିନ ହିଁ ପିନ୍ଧିବା ଆମ ଗାଁରେ ତ କରିଛନ୍ତି ସବୁତକ ଗାଁ ତକ ଝିଅ ମିଶିକି ମାନେ ରଜ ମାନେ ଯୋଉମାନେ ବାହା ବି ହେଇଛନ୍ତି ସେମାନେ। ଆସିକି ମିଶିକି ଯୋଗଦାନ ଦେବେ ତମର ତମର ବି ସେମତି ହେଇଛି?
ଆମର ବି ସେଇୟା ହେଇଛି।
ଭଲ ଆଉ ତୋ ପିସି ଆଉ ମାଉସୀ ସବୁ ଆସିବା।
ହଁ ପିଇସି ମାନେ ଆସିବେ ମାଉସୀ ତ ତାଙ୍କ ଗାଁରେ ଆଉ। ତମର?
ହଁ ପିସିକି କୁହା ହେଇଛି ଦେଖିବା ସେି ଆସୁଛି କି ନାହିଁ ତା ତ ଝିଅ ଦି ଜଣଙ୍କୁ ବାହାଘର କରିଛି କହୁଥିଲେ ଆସିବ ଠିକ ହେଲେ ଆସିବ ନହେଲେ ନାହିଁ ଦେଖିବା ତା ଆ ପ ନିର୍ଭର ବାବା କିନ୍ତୁ କହିଥିଲେ ତୁ ଆସିବୁ ବୋଲି ଦେଖ।
ହଁ ଆସିଲେ ଟିକେ ଭଲ ଲାଗିବ ଆଉ।
ହଁ ତା ସାଙ୍ଗମାନେ ସବୁ
ଆସିବୁ ଏଥର ଆମ ଗାଁକୁ
ହଁ ମଜା ଝି ରଜ ଦିନ ଯିବି ଶାଢୀ ପିନ୍ଧିକି ଫଟୋ ଉଠେଇବା।
ହଁ ହଁ ଆଉ କଣ ଖାଇବୁ କହିଦେଇଥା ଆଗୁଆ ମୁଁ ବନେଇକି ରଖିବି।
ତୁ ଯଦି ତୁ ହାତରେ ବନେଇକି ରଖିବୁ ତାହେଲେ ଖାଇବିନି ଆଉ ସେମିତି ଖାଇବିନି।
ହଁ ହଁ ତୋ ପାଇଁ ସବୁ କିିଛି କରିପାରିବି ମୁଁ।
ହଉ ତୁ କରିବୁ କମ ତ ମାମାଙ୍କୁ କହିବୁ ବେଶୀ କରିବୁ କାରଣ ତାଙ୍କ ହାତ ତ ଟିକେ ଭଲ ଲାଗେ ନା
ହଉ ତାହେଲେ ମିଶିକି କରିବୁ ଆଉ।
କଣ ପିଠା କରିବ ଏଥରକ।
କରିବା ଆରିସା କରିବା ଆଉ ଛେନାପୋଡ କରିବୁ ଆଉ କାକେରା ଦୁଦୁରା ପିଠା ଚକୁଳି ସବୁ ହବ ଆଉ। ଗୋଟେ ଗୋଟେ ଦିନ ଗୋଟେ ଗୋଟେ ପିଠା ଆଉ। ହଉ ଖାଇବୁ ତ ପାଇଁ ବନେଇକି ରଖିଥିବି।
ଦୁଦୁରା ପିଠାରେ କେମତି କରନ୍ତି ଜାଣିଛୁ କି?
ହଁ ବିରି ଆଉ ଚାଉଳକୁ ବତୁରଇକି ରଖିବୁ ବିରି ଯେତିକି ପକେଇବୁ ଚାଉଳ ସେତିକି ପକେଇବୁ ଦିଟା ଯାକ ବତୁରଇକି ରଖିଦିବୁ ଗୋଟେ ଦିନ ପୂର୍ବରୁ ତାକୁ ତାପରେ ବାଟିକି ସେଥିରେ ଗୁଡ ପା ଆାଗ କରିକି ଦିଟା ଯାକ ଗୋଳେଇବୁ ଗୋଳେଇକି ତେଲ ପୁରା ଗରମ କରିକି ରଖିଥିବୁ ତାପରେ ସେଥିରେ ତାଟିଆରେ ସେ ସଦୁଅକୁ ଆଣିକି ସେ ତେଲରେ ପକେଇବୁ ତାପରେ ତାକୁ ଯେମିତି ଆରିସା ପିଠାଟା ଯେମିତି ଛଣାଯାଏ ସେମିତି ସେଟାକୁ ଛାଣିବୁ ଆଉ। ତୁ ଯଦି ଚାହିଁବୁ ସେଥିରେ ନଡିଆ ବି କାଟିକି ପକେଇ ପାରିବୁ କାଜୁ ଫାଜୁ ଯାହା ପକେଇବା କଥା ଯେତିକି ଟେଷ୍ଟ ତ ତୋ ହିସାବରେ ସେମିତି ପକେଇବୁ ଆଉ।
ଭଲ ଆମର ମାମା କୁ ସେମିତି କହିଥିଲି ଦୁଦୁରା ପିଠା କରିବା ପାଇଁ ସେ ସେମିତି ଚାଉଳ ବିରି କରିଦେଲା ସେଥିରେ କଦଳୀ ଗୋଳେଇ ଦେଲା ଗୁଡ ପକେଇଦେଲା ଦୁଦୁରା ହେଇଗଲା। ସେମତି ତେଲରେ ଛାଣନ୍ତି ହଁ ସେ ଭଲ ଲାଗୁଥିଲା ମୁଁ ସେଇଟା ସେମିତି ଖାଇଛି ନା ମୁଁ ଭାବୁଛି ସେଇଟା ସେମିତି ଦୁଦୁରା ପିଠା।
ହଁ କଦଳୀ ପକେଇଲେ ଆଉ ଟିକେ କଅଁଳିଆ ହେଇଯିବ ନା ବହୁତ ଭଲ ଲାଗିବ।
ଆମ ଘରକୁ ବି ଆସିବୁ ଆମ ଘରେ ବି ହବ ପିଠା।
ହଉ ଗୋଟେ ଦିନ ତମ ଗାଁରେ ପାଳିବା ଗୋଟେ ଦିନ ଆମ ଗାଁରେ ପାଳିବା ଆଉ।
ଆଉ ଗୋଟେ ଦିନ ମିଶିକି ପାଳିବା।
ହଁ ହଁ।
ଆଉ ଆଜି କଣ ଖାଇଥିଲୁ?
ଖାଇଥିଲି ଭାତ ସନ୍ତୁଳା ଆଉ ଅଣ୍ଡା ସିଝା ଆଉ ଦଳାଦୁଳି ଆଉ ତୁ
ମୁଁ ଆଜି ଖାଇଥିଲି ଭାତ ଡାଲି ଆଉ ଓଲୁଅ ଭର୍ତା ଆମ୍ବ ଆଉ ଶାଗ ଭଜା।
ଓହୋ ତମ ଗଛରେ ଆମ୍ବ ହେଇଛି ନା ଆଉ କୋଉଠୁ ଆଣିଥିଲ।
ହଁ ହେଇଛି।
ଏଥର ଆସିଲା ବେଳୁ ଆମ ଘରକୁ ଧରିକି ଆସିଥିବୁ ଆମ୍ବ ଲୋ।
ତତେ ତ ଓଲୁଅ ପସନ୍ଦ।
ହଁ ଓଲୁଅ ବି ଆଣିବୁ ଯଦି ଭଲ କଥା।
ହଉ। ତୁ ସନ୍ତୁଳା ଖାଇଥିଲୁ ମୁଁ କାଲି ସ ହଉ ତୁ ସନ୍ତୁଳା ଖାଇଥିଲୁ। କାଲି ମୁଁ ସନ୍ତୁଳା ଖାଇଥିଲି।
ଆଉ ତୁ ଆଇଁଷ ଖାଉନୁ ବୋଧେ।
ନାଇଁ ବା ଛାଡି ଦେଇଛି ମୋର ଶନି ଚାଲିଚି ତ।
ଓହୋ ମୁଁ ବି କିଛି ଖାଉନି ଖାଲି ଅଣ୍ଡା ଖାଉଛି। ଆଉ କୋଉ ସାଙ୍ଗ ମାନଙ୍କୁ ଡାକିଛୁ ଏଇଥର ର ଜ କୁ ଆସିବେ ସବୁ ସ୍କୁଲ ସାଙ୍ଗ ମାନେନା କଣ?
ତା ସମସ୍ତଙ୍କ ଗାଁ ରେ ତ ହଉଛି ଯଦି ସେମାନଙ୍କ ଗାଁ ରେ ନହେଲା ତାହେଲେ ଆସିବେ ବୁଲି ଯ ପାଖ ଗାଁ ରେ ବି ତ ହଉଛିି ନା ଜୋରେ ଧୁମଧାମ ରେ। ଏଥରକ ଆମ ଗାଁ ରେ ବି ହଉଛି। ତ ସେ ସେମାନଙ୍କୁ ଯଦି ପସନ୍ଦ ହବ ବୁଲି ଆସିବେ ଆସିବେ ଆମକୁ ଯଦି ଭଲ ଲାଗିଲା ଯିବା ଆମର ତ ଦେଖେ ସମୟ ନାହିଁ ଯଦି ହେଲା ତଥାପି ଯିବା ଆଉ।
ଟିକେ ବୁଲିକି ପଳେଇ ଆସିବା ଭଲ ଲାଗିବ ଆଉ ସାଙ୍ଗସାଥିଙ୍କ ସହିତ ମିଶିଲେ ବର୍ଷକୁ ଥରେ ଆଉ।
ହଁ ବା ଦରଖା ଦର୍ଶନ ନାହିଁ ପୁଣି ଅଧା ଚାକିରି ବାକିରି କରିକି ବାହାରେ ରହିଲେଣି।
ହଁ ପରା।
ତମ ପୁଅ ଉମ ପୁଅ ପୁଣି ଆସିବ କେବେ ରଜକୁ ତାଙ୍କର ଛୁଟି ହବ ଆସିବ ପାଠ ପଢି ଯାଇଛି।
ରଜକୁ ଛୁଟି ହବ ଆଉ ଦଶ ପନ୍ଦର ଦିନ ପରେ ଛୁଟି ହବ ଆଉ।
ଆହୁରି ଦଶ ପନ୍ଦର ଦିନି।
ହଁ।
ଛୁଆ ଗରା ବହୁତ ଖଟଉ ଦଉଛନ୍ତି ରଜ ଭରି ଦିନ ଇଏରେ ଛୁଟି କରିଦବା କଥା ଆଗେନା ଆଉ ଆମ ଗାଁ ରେ ସେମିତି ନାଚ ଫାଚ ହବ ଲୋ କହିଛନ୍ତି।
ହଉ ଆଉ। ଯିବା ତାହେଲେ ଦିନେ ଦେଖିକି ଆସି ତମ ଗାଁ ରେ ଆଉ।
ଡାକିବେ ଏଥରକ ନାଚ ହବ ଅ ପୁରସ୍କାର ଦିଆଯିବ ସମସ୍ତ ଜଣଙ୍କୁ କରାହେଇଛି ମାନେ ମେନ ଯିଏ କି ଦବ ଡିଷ୍ଟ୍ରିବ୍ୟୁ କ ପ୍ରାଇଜ ଆ ପୁରସ୍କାର ଟା ସମସ୍ତ ସବୁ ବାଣ୍ଟିବେ।
ହଁ।
ଓ। ପାଣି ଦେବା କାର୍ଯ୍ୟରେ ରହିବି। କାଳେ କିଏ ଗଳିଗୁଳା ପଡିବ ହୁଁ। କାଳେ କିଆ ଗଳିଗୁଳା ପଡିବ।
ହଁ ଗରମ ବହୁତ ହଉଛି ନା।
ହଁ ପା।
ତମ ଗାଁ ଆଡେ କେତେ ଗରମ ହଉଛି?
କହନାଲୋ ସାଙ୍ଗ କହନା। ଯୋ ଏତେ ଜୋରରେ ହଉଛି ଯେ ପାଣି ବି ଯଦି ରଖିବୁ ସେ ଫୁଟିଯିବ ବାହାରେ।
ଆମ ଗାଁରେ ତ ଦି ଚାରି ଜଣ ଦି ଚାରି ଜଣ କୁଆଡେ ଅଂଶୁଘାତ ବାହାରିଲାଣି।
ମୋ ନିଜ ଜେଜେ ମା ପା ଦେହ ଖରାପ ଯୋରେ ହେଇଛି ସେ ଅଂଶୁଘାତ ପାଇଁ।
ଓହୋ ଏବେ କେମିତି ଅଛନ୍ତି?
ହଁ ଭଲ ଅଛନ୍ତି ଏବେ ଟିକେ ବାଗେଇ ହେଲାଣି ମଝିରେ ପୁରା ଇଏ ହେଇଯାଇଥିଲା ମାନେ ଉଠି ପାରୁନଥିଲା ଅନଉନଥିଲା ଆଖି ଖୋଲୁ ନଥିଲା ଯାହା ହଉ ରଜ ମାନେ ରଜ ଇଏରେ ସମସ୍ତେ ଭଲ ରହିଲେ ଦେହ ପା ଭଲ ଲାଗିବ ନା ଯାହାହେଲେ ବି।
ହଁ ତାଙ୍କର ଟିକେ ଦାୟିତ୍ଵ ନଉଥା ଆଉ ନାତୁଣୀ ହେଇଛୁ ଆଉ।
ହଁ ପା ଆଉ କାନ ଫୁଲ ଚୁଡ଼ି ହଁ ତୋର।
ହଁ ମୋର ବି ଭଲ।
ମୁଁ କହିଲି କାନଫୁଲ ଚୁଡି ମେହେନ୍ଦୀ ଅଳତା ସବୁ ଲଗେଇବୁ ନା।
ହଁ ଏଥର ସବୁ
ଭଲ ସୁନ୍ଦର ଦେଖା ଯିବୁ ଏମିତି ତ ସୁନ୍ଦର ଦେଖା ଯାଉଛୁ ଏମିତି ଆହୁରି ଭଲ ଦେଖା ଯିବୁ।
ଆଉ ଶାଢ଼ୀ ପିନ୍ଧିବା ଅଳତା ଫଳତା ନ ଲଗେଇଲେ କଣ ଭଲ ଲାଗିବ ସବୁ ଲଗେଇବା ଗଜରା ବି ଲଗେଇବା ଫୁଲ ଆଣିବା ଲଗେଇବା।
ଫଟ ବି ଉଠେଇବା।
ହଁ ହଁ।
ସବୁତକ ଝିଅ ଗୋଟେ ଜାଗାରେ ଫୁଣି ଫୁଲରେ ସଜା ହବ ନା ଦୋଳି ଫୋଳୀ ଏଥରକ। ଭଲ ହବ। ଆଉ।
ଆଉ କଣ କଣ ଦୋଳି ସବୁ ପଡିବ ଏଥର?
ଲିଶାଣି ଦୋଳି ପଡିବ ଆଉ ନର୍ମାଲ ଯୋଉ ଦୋଳି ଯେମିତି ପଡେ ସେଟା ଗୋଟେ ପଡିବ ଆଉ କେଜାଣି ସେ କଣ ପକେଇବେ ଆମେ ତ ଯାଇନୁ ପଇସା ଦେଲେ ସେ ଆଣିବେ ବାଉଁଶ ଫାଉଁଶ ଆଣିଲେ ଦୋଳି ଟଙ୍ଗାଯିବ ଭଲ ଲାଗେ ଯେ ଜଣକୁ ପଇସା ଦିଆଗଲେ ସେ ପୁଣି କାମଟା କରିବ ନା ତାକୁ ଆମେ କହିଛୁ ଆଜି ଗାଁ ରେ ଅଛି ସଭାବିକା ବସିବେ ସବୁ ଝିଅ କରାହବ ଆଉ ଦେଖିବା କଣ ନିଷ୍ପତ୍ତି ନଉଛନ୍ତି ସମସ୍ତେ ମିଶିକି।
ଆମର ବି ଏବେ ଚାଲିଛି କଥାବାର୍ତ୍ତା।
ଭଲ।
ସମସ୍ତେ କଥା ହୋଉଛୁ କେମିତି କଣ ଭଲସେ କରିବୁ ଭାବୁଛୁ ଆଉ।
ସେଇଆପା ସମସ୍ତେ ମିଶିକି କଲେ ଭଲ ଲାଗିବ ଗୋଟେ ଜିନିଷ।
ତମର କେତେ ବର୍ଷ ହେଲା କରୁଛ? ଛନ୍ତି ଗାଁ ରେ
ଏଇ ଦି ବର୍ଷ ତ ଆର ବର୍ଷ ତା ଆର ବର୍ଷ ସେମତି କରିଥିଲେ ଆର ବର୍ଷ ବି ଏ ଆର ବର୍ଷ ଟିକେ ଭଲ କରିଥିଲେ ଏ ବର୍ଷକୁ ଚାହୁଁଛନ୍ତି ଆଉ ଟିକେ ବେଶୀ ଭଲରେ କରନ୍ତୁ ସମସ୍ତେ ପ୍ରତିଯୋଗ କରନ୍ତୁ ଗୀତ ଗାନ୍ତୁ ନାଚନ୍ତୁ ଖେଳନ୍ତୁ ମାନେ ଟିକେ ଅଧିକ କଲେ ସେମାନଙ୍କୁ କୁ ମନ ଟା ଖୁସି ହବ ନା।
ହଁ।
ଆଉ। ହଉ ତୁ କଣ କର ନହେଲେ ମୁଁ ରଖୁଛି। ତୁ ଖାଇଛୁ ବୋଧେ ଏଇନା ଯାଇକି ଶୋଇପଡେ ପରେ କଥା ହବାଆଉ।
ହଉ ହଉ ଠିକ ଅଛି।